ହୁଁ
ହାଲୋ
ହାଲୋ
ହୁଁ, ଗୁଡ଼୍ ମର୍ଣ୍ଣିଙ୍ଗ
ଗୁଡ ମର୍ନିଙ୍ଗ ନା ଛେନା
କଣ ମ ଗୋଟେ ହେଲାଣି। ହୁଁ
ହଁ ଅଁ କିସ କରୁଛ?
କିଛି ନାହିଁ।
ନିଦ ଲାଗୁନି?
ନାଗିଲାଣି ଟିକେ ଟିକେ
ହଉ ଆଉ ଅଳପ ଖାଇଚି ତ ଆଜି ସିଥିପାଇଁ ନିଦ ଲାଗୁଚି ଆଉ ମାନେ ନିଦ ଲାଗୁନି।
ତମକୁ ଆଜି କି ନିଦ ଲାଗୁନି ମ? ଅତି କଥା କହୁଚ?
କହିଥିଲି ଶୁଣିଲନି କି, ଏଥିରେ ପୁଣି ଆଉ ଥରେ କହିବ ନା କଣ କହୁଛ?
କୁହ କୁହ ଯୋଉ କଲ୍ ସରି ସରି ସରି କଁ ଗୋଟେ କହିବି ଜାଣିନି ଆଉ
ହୁଁ ଆଉ ଘରେ ଫୋନ୍ କରିଥିଲେ ଆଜି?
ଫୋନ୍ କରଥିଲେ।
କଣ ଫୋନ କରିଥିଲେ କଣ କହିଲେ, ମୋ ଝିଅ ଖାଇସାଇଲାଣି ବୋଲି।
ହଁ ବାବା ପଚାରିଲେ? ଶୋଇଥିଲି ବାବା କହିଲା କଁ ଏତେବେଳକୁ ଶୋଇଚୁ ମ? ମୁଁ କହିଲି ନା ମୋ ଦେହ ଭଲ ନାହିଁ ତ ହେଥି ଲାଗିଶୋଇଚି, ଶୋଇଛି ମାନେ ପୁରା ଶୋଇନି ଖାଲି ବେଡ ରେ ହିଁ ପଡିକି ରହିଛି ନା, ହଉ ଆଉ କ ତାପରେ କହିଲେ ନା, ଘର ଭଡ଼ା ପଠେଇବ ବୋଲି କହୁଥିଲେ। ଯେ ହେଲାନି ତ କହିଲେ କାଲି ଭାଇ ଆକାଉଣ୍ଟକୁ ନହେଲେ ପଠେଇଦେବି, ମୁଁ କହିଲି ହଉ ତା ପରେ ପଚାରିଲେ କଣ ରୋଷେଇ କରୁଛୁ ଖାଇଛୁ କଣ ଏମିତିଆ ଆଉ।
ଏ ରୁମ ରେଣ୍ଟ ଏଠି କେତେ ନଉସଛନ୍ତି?
ବାଇଶହ।
ରୁମ୍ ରେଣ୍ଟ ବାଇଶହ? ଟୋଟାଲ ହଷ୍ଟେଲ ଫିସ୍ ସହ ବାଇଶହ ନା ତମର ଏଷ୍ଟ୍ରା ବାଇଶ ହଷ୍ଟେଲ ଅଲଗା ନା କଣ କେମିତି?
ମାନେ ହଷ୍ଟେଲ ଆମେ ଫୁଡିଙ୍ଗ ପିଲାଙ୍କର ହଉଛି ପାଞ୍ଚ ହଜାର ହେଲା
ହୁଁ
ମତଲବ ଫୁଡିଂ ପିଲାଙ୍କର ପାଞ୍ଚ ହଜାରେ।
ହୁଁ ହୁଁ।
ଆମେ ଯେହେତୁ ନନ ଫୁଡ଼ିଙ୍ଗ ଆମର ବାଇଶ।
ବାଇଶ। ଏଇଟା ଏଇ ଯୋଉ ତମେ ଯୋଉଠି କୋଚିଂ ଯାଉଛ ସେ ହଷ୍ଟେଲ ଦେଇଛି ନାଇଁ କି?
ନା ନା ନା।
ଏକ୍ସଷ୍ଟ୍ରା ଏରା।
ଆମେ ଏରା ଅଲଗା ତାପରେ ବି ସେଇ ଯୋଉ କୋଚିଂ ନଉଚି ନଉଥିଲେ
କୋଚିଂ ତାହେଲେ କେତେ ନଉଛି?
କୋଚିଂ ମୋର ନେଇଥିଲା ପନ୍ଦର ହଜାର ପାଁଶହ ପଚାଶ।
ଟୋଟାଲ ତମେ କେତେ ବର୍ଷ କରିବ ଏ ପନ୍ଦର ହଜାର?
ଅପ ଟୁ ଦଶ ବର୍ଷ ମୋର ଦୁଇ ହଜାର ତେଇଶରେ ମୁଁ ଆଡ୍ ସରି ତେଇଶି ତେଇଶି ନା କେବେ ଗୋଟେ ଇଏ କରିଥିଲି ମୋର ଭ୍ୟାଲିଡି ଅଛି ବତିଶି ପର୍ଯ୍ୟନ୍ତ।
ସେ ଆଉ ପଇସା ନେବେ ନାଇ ନାଇଁ କି?
ନା ଏକ୍ସଟ୍ରା ପଇସା ଆଉ କିଛି ଲାଗିବନି।
ତମେ ଖାଲି ହଷ୍ଟେଲ ପଇସାଟା ଦେଇକି ଖାଇ ପିଇକି ରହିକି ଚାଲିବ ଆଉ ନାଁ କି! ନା ଏକ୍ସଟ୍ରା ଚର୍ଜେସ କିଛି?
ନା ନାଇଁ କିଛି ଏକ୍ସଟ୍ରା ଚର୍ଜେସ ନାହିଁ।
ହେଲେ ହଷ୍ଟେଲ ଖର୍ଚ୍ଚ ହେଲେ ଖାଇବା ଯାଉଥିବ ଦି ହଜାର ଖଣ୍ଡେ ଆଉ। ଦି ହଜାରେ ବି ଯାଉନଥିବ ତମର ହଜାର ଟଙ୍କାରେ ହେଇଯାଉଥିବ ରୁଟି କି ଭଜା କେତେ ଟଙ୍କା ଖର୍ଚ୍ଚ ହଉଛି? ନାଇଁ କି?
ହଁ ସତ କଥା।
ରୁଟିକୁ ଭଜା ସିନା ଖାଇଦବ ତମର ମେକଅପ୍ ଖର୍ଚ୍ଚ ତ ପଳୁଉଥିବ ବୋଧେ ଲାଗୁଛି ଦି ହଜାରେ ଏକ୍ସଟ୍ରା
ମେକ୍ଅପ୍ ନା ଛେନାଗୁଡ ତମର ଯୋଉ କଥା ମେକ୍ଅପ୍ ଖର୍ଚ୍ଚ।
ଆଉରି ଶାଢୀ ମାସକୁ ପୁଣି ଗୋଟେ କିଣା ହଉଥିବ ସିଏ ପୁଣି ଦୁ ପାଁଶହ।
ତମେ ଦେଖିଥିଲ, ତମେ ଦେଖିଥିଲ?
ହୁଁ। ହଉ ଆଉ।
କେତେ କଥା ହଉଛ ଯେ ତଣ୍ଟି ବସିଗଲାଣି ଓ ମାଇଁ ଗଡ୍।
ଦେହଟା ଭଲ ନାହିଁ ବୋଲି ତମେ ଜାଣିନ ବୋଧେ?
ନାଁ ମ।
ହୁଁ।
ନାଁ ମନେ ନାଇଁ।
ହୁଁ। ସେଇଟା ତମ ଦେହ ଖରାପ ମୋର କେତେଥର ପଚାରିଲାଣି ମେଡ଼ିସିନି ଖାଇଛି ନା ନାଇଁ ତମ ମୋତେ ଥରେ ବି କହିଛ ମେଡ଼ିସିନ ଖାଇଛ।
ଏ ଭଗବାନ ମାନେ ନିନ୍ଦ୍ ମୁଁ ଜାଣିଛି ଲୋକ ନିନ୍ଦନ୍ତି କିନ୍ତୁ ଏମିତି ନିନ୍ଦନ୍ତି ବୋଲି ମୁଁ ଜାଣିନଥିଲି।
ହୁଁ
ଚ୍ଛି ମୁଁ ତମକୁ କୁହେନି ହେ ଭଗବାନ
ହୁଁ କହିଥିଲ ଆଜି କହିଥିଲ ନାଇଁ କି।
ମାନେ ଲୋକ ନିନ୍ଦନ୍ତି ମୁଁ ଜାଣିଛି କିନ୍ତୁ ଏତେ ବି ଲିନ୍ଦିବାଟା ଭଲ ନୁହେଁ ହେଲା।
ସତେ କି?
ନିନ୍ଦି ବାର ଲମିଟ ଥାଏ ତମେ ଲିମିଟ ବାହାରେ ନିନ୍ଦି ପକଉଛ ମୋତେ।
ହଉ। ଭାଇ ର ଆଉ କେତେ ବର୍ଷ ପଢ଼ାପଢି ଅଛି ଆଉ।
ଭାଇର ଜବ୍ ହେଲା ପର୍ଯ୍ୟନ୍ତ, ମୋର ବି ଜବ୍ ହେଲା ପର୍ଯ୍ୟନ୍ତ।
ହଁ, ମୁଁ ତ ଦେଖିଛି ଏ ଯୋଉ ସିଏଓବ୍ ସିରିଜି ଜବ ହେଲା ପର୍ଯ୍ୟନ୍ତ ଚାଲିବ ନା କି? ହୁଁ।
ହଁ ବା। ତାର ଜବ୍ ହେଲା ପର୍ଯ୍ୟନ୍ତ, ମୋର ବି ସେଇ ଜବ୍ ହେଲା ପର୍ଯ୍ୟନ୍ତ।
ହୁଁ।
ଯେବେ ମୋ ଭାଇ ର ଜବ ହେଇଯିବ ତାପରେ ପରେ ପରେ ବାହାଘର ହେଇଯିବ ଆଉ।
ତମର ହେଇଯିବ ନା ତାର ହେଇଯିବ।
ଫାଷ୍ଟ ହବ ୟାର ତାର କେମିତି ହବ?
ହୁଁ।
ମୁଁ ଆମେ ଭାଇ ଭଉଣୀ ଦିଜଣ ଯାକ ତିନି ବର୍ଷ ଡିଫରେନ୍ସ ର। ତ ମୋର ଆଗ ହବ ଦେନ୍ ତାର ହବ।
ତମେ ସିଏ ବଡ଼ ନା କି? ହାଲୋ।
ହଁ ସିଏ ହିଁ ବଡ, ଭାଇ ହିଁ ବଡ।
ସିଏ ବଡ଼ ହେଲେ ସିଏ ଆମ ଵ୍ୟାଚ୍ ପାଖାପାଖି ହେଇଥିବ ନା?
ତମ ଵ୍ୟାଚ୍ ର। ଲିପା ଦିଦି ତମ ଵ୍ୟାଚ୍ ର ପା।
ଓ ଆମ ଵ୍ୟାଚ୍ ର।
ଲିପା ଦିଦିଙ୍କି ବି ଜାଣିଛନ୍ତି ବା।
ହଁୁ ସେ ନୟାଗଡ ପଢ଼ୁଥିଲା ନା?
ସେ କମଳ ଥ୍ରୋରେ ଜାଣିଥିବ।
ହୁଁ।
ହଷ୍ଟେଲରେ ରହୁଥିଲେ ମୋ ଭାଇ ହେରିକା ବି ହଷ୍ଟେଲରେ ରହୁଥିଲେ ନା ତାଙ୍କ ଫୋନ ସେ ଯୋଉ କଥା ହୁଏ ସେଇଟା ସେ ଜାଣି ସେଇଠୁ ଜାଣି
ହୁଅ ଦିଜଣ ଯାକ ଆଗ ଭଲ ଚାକିରି ଟେ କରିଦିଅ। ଯିଏହେଲେ ଜଣେ ଚାକିରି କରିଦେଲେ ସେଟେଲ୍ ହେଇଯିବ ଫ୍ୟାମିଲି ଟା। ନା ତମେ ଚାକିରି କଲେ ଘରେ ପଇସା ଦବନି ତମ ବାହା ହେଇକି ପଳେଇବ ଧରିକି।
ଥୋଡ଼ି ନା ମନା କରୁଛି ମୁଁ, ମୁଁ ତ ମମି କୁ ଚାକିରି ହେଲେ ଦେବିନି କଣ ପାଇଁ ମୁ ଭାଇ ମୁଁ ଏତେ କଷ୍ଟ କରି ଏଇଠୁ ମୁଁ ଇଏ ହିଁ
ଏରା ସମସ୍ତେ କୁହନ୍ତି।
ହଁ ମୁଁ ବି ଜାଣିଛି ତମେ ବି ଏୟା ହିଁ କହିବ ସମସ୍ତେ କୁହନ୍ତି। ହେଲେ ସମସ୍ତେ ସମାନ ନଥାନ୍ତି ଏଇଟା ଭୁଲି ଯାଉଛ ବୋଧେ।
ନାଇଣ୍ଟି ନାଇନ ପରସେଣ୍ଟ ସମାନ ଥାଆନ୍ତି।
ନାଇଣ୍ଟି ନାଇନ ପରସେଣ୍ଟ ନା ଛେନା ଗୁଡ଼।
ସେମ ଜିନିଷ ମୋର ଗୋଟେ ସାଙ୍ଗ କହିଲା କହିଲା ମୁଁ ଯଦି ବାହା ହେଇଛିି ମୋ ଫ୍ୟାମିଲି ଚଳିବ କେମିତି?
ହୁଁ।
ମୋ ଇନ୍ କମରେ ତ ମୋ ଫ୍ୟାମିଲି ଚଳୁଛି।
ହୁଁ।
ମାନେ ସେତ ବାହା ହେଇଗଲା ତା ଫ୍ୟାମିଲି ତ ପୁଣି ଚଳୁଛି ନା? କହିଲା ମୁଁ ବାହା ହେଲା ପରେ ବି ମୁଁ ଫ୍ୟାମିଲ କୁ ଦେବି। କାଇଁ? ମୋ ଷ୍ଟାଫ ଜଣେ। ମୁଁ ଯୋଉ ଜବ କରିଥିଲି ରିସେଣ୍ଟ ବାହାହେଲା ଏବେ ଏଇ ପାଞ୍ଚ ମାସ ହବ।
ଓହୋ।
ଆଉ ଲିପ୍ ଲିପା ବି ମତେ ସେମ୍ କଥା କୋହୁଥିଲା। ଯେ ମୁଁ ଯଦି ବାହା ହେଇଯିବି ମୋ ଫ୍ୟାମିଲି କେମିତି କଁ କଁ କରିବ।
ହୁଁ।
ତାଙ୍କ ପୁଅ ତ ଛୋଟ ଯାହାବି ଇନକମ କରୁଚି ସେ ଛାଡ।
ତାଙ୍କ ଭାଇ କଁ କରୁଚି କି?
ଉଁ ସେ କଲର କାମ କରୁଚି ବୋଧେ।
ଏ ଭୁବନେଶ୍ଵରରେ ରୋହୁଚନ୍ତି କି ଯୋଉ?
ହୁଁ ହୁଁ ହୁଁ।
ଅଁ ଯୋଉ କମଳା ଅଛି ତାଙ୍କ
ହୁଁ। ସିଏ ତ ହେଇ କମଳ ଭଳିଆ ଏଡିକିଟେ ଆଉ କଣ।
ହୁଁ ହୁଁ।
ତାଙ୍କ ଘର ଘରେ ସମସ୍ତେ ସମାନ ଖାଲି ବିପିନ ଭାଇକୁ ଛାଡିକି।
ହଁ ବିପିନ୍ ଭାଇ ଟିକେ ତାର ଦେଶୀ ଜିନିଷ ପଡିକି। ସେ ଟିକେ ମୋଟା ହେଇଯାଇଛନ୍ତି ହେଲ୍ଥ ହେଇଯାଇଛି ସ କାଇଁ ତାର ଇଏ ତାର ନାନୀ ଗୋଟେ ଦିଟା ମୋଟା ଅଛନ୍ତି ଲିପାର ଦେହର ସିନା ହେଲ୍ଥ ନାହିଁ। ହୁଁ। ଏମିତି କଥା ଆଉ।
ମୁଁ କହିଲି ଯୋଉ ବିପିନ ଭାଇ ତମଠୁ ବି ବଡ।
ମୋ ଓପୋରୋ ବ୍ୟାଚ୍।
ଆଚ୍ଛା।
ଆମ ଓପୋରୋ ବ୍ୟାଚ୍ ତ ଆଉ ଆମ ଏଜ୍ ର ପାଖାପାଖି ହବ ଆମ ଅପୋରୋ ବ୍ୟାଚ୍ ରେ ପଢୁଛନ୍ତି ଆଉ କଣ।
ହୁଁ।
ମୋ ଦଦାଙ୍କ ପୁଅ ଘର କ୍ଲାସମେଟ ତ ତାଙ୍କେ ଆଉ କଁ ଯିଏ ଭୁବନେଶ୍ୱରରେ କ୍ଲିନିକ୍ ଖୋଲିଛି।
ହୁଁ।
ତାଙ୍କ କ୍ଲାସମେଟ୍ ଇଏ ଆଉ କଣ।
ଓହୋ।
ସବୁ ଆମେ ସବୁ ଚିହ୍ନା ପରିଚ ସବୁମ। ଗାଡି ଫାଡି କିଣିକି ସେ ଗୋଟେ ବୁଲୁଛନ୍ତି ବିନ୍ଦ ବିନ୍ଦାସରେ ଆଉ। ଯେତେବେଳେ ମୁଁ ବୁଲୁନି କି ମୋର ତ ଗାଡି ଅଛି ମୁଁ ବି ଗାଡି କିଣିଚି।
ହୁଁ ବୁଲ।
କିନ୍ତୁ ତାଙ୍କ ଭଳିଆ ମୁଁ ଏତେ ବୁଲୁନି।
କାହିଁକି।
ଉଁ।
କାହିଁକି।
ମୋରୋ ଗୋଟେ ରେପୁଟେଶନ ଅଛି।
ଓ ମାଇଁ ଗ
ଉଁହୁଁ ବୁଝିଲ।
ହଉ।
ହୁଁ ଆମ ପଟେ ମୋରୋ ଗୋଟେ ରେପୁଟେଶନ୍ ଅଛି ମୁଁ ବାତେରାମୀ କରେନି। ବୁଝିଲ।
ବୁଝିଲି।
ହୁଁ ଯେତେବେଳେ ତମକୁ ପଚାରିବେ ଏଇ ପିଲାଟା କେମିତିଆ ସମସ୍ତିଙ୍କି କହିବ ଭଲ ପିଲାଟେ।
କିଏ ମୁଁ ତମକୁ।
ହୁଁ।
ହଁ ହଁ ନିହାତି ନିହାତି ନିହାତି।
ମୋର ଟ୍ରୁ କଲରେ ମୋ ନମ୍ବର କଁ ଆସୁଛି ଜଣିଛ ଭଲ ପିଲା ବୋଲି।
ହଁ ଭଲ ପିଲା ନା ଛେନା ହେଇଥିବ।
ତମେ ମୋ ନମ୍ବର ଟା ଡିଲିଟ୍ କର ମୁଁ ତମକୁ କଲ୍ କରୁଚି। ତ କଣ ମୋ କରିବ ତାପରେ ମୋତେ ଖଇବ।
ତମ ନା ବା କଣ ଗୋଟେ ଆସିୁଥିଲା ସେତବେଳେ ଯୋଉ କଲ କରିଥିଲ।
ନାଁ କାହିଁକି ଆସିବ ମ।
ହୁଁ।
ହଉ ରଖୁଚି ହେଲା।
ହଁ ହଉ ହଉ।
ହ